ହାଲୋ।
ଆଜ୍ଞା ଆମେ କିଶ କହୁଥିଲେ
ଆଜ୍ଞା ମୋର ଗୋଟେ ଗାଡି କିଣିବାର ଥିଲା ତ ମୁଁ ସେଇ ପାଇଁ ଆପଣଙ୍କୁ ସମ୍ପର୍କ କର୍ଥିଲି
ଗାଡି ମାନେ କାରେ ନା ବାଇକ୍ ନା ସ୍କୁଟି କାହା କଥା କହୁଛନ୍ତି ଆପଣ?
ନାଇ ମୋର ଗୋଟେ କାଢି ଦର୍କାର୍ ଥିଲା।
ତାର କାର୍ କହିତେ ଏ କାର୍ କହିତେ ଗଲେ ମାର୍କେଟ୍ କୁ ଏବେ ବହୁତୁ କାର୍ ଅଛି ଏବେ ତୋ ଇଏ କିଶ ବେଟ୍ରି କାର୍ ବି ବାହାଲାନି ତ ଆପଣ କେଉଁଟା ନବାକୁ ଚାହୁଁଛନ୍ତି ମାନେ ପେଟ୍ରୋଲ୍ ବାଲା ନବାକୁ ଚାହୁଁଛନ୍ତି ନା ବେ ଟିଏ ଯେ ଭଲାନି ନୁହେଁ ସେଟା ନବାକୁ ଚାହୁଁଛନ୍ତି
ନା ନା ବେଟ୍ରି ବାଲା ବହୁତ୍ ସମୟ ଲାଗେ ଯିବା ପାଇଁ ତ ମୁଁ ଭାବୁଥିଲି ପେଟ୍ରୋଲ୍ ବାଲା ହିଁ ନବା ବେଟର୍ ହବ ପେଟ୍ରୋଲ୍ ନୁହଁ ସରି ଡିଜେଲ୍ ବାଲା
ଆଜ୍ଞା ଡିଜେଲ୍ କେନା ଡିଜେଲ୍ ବହୁତୁ ମାନେ ଡିଜେଲ୍ ଲାମ୍ ତ ପିଛା ବହୁତ୍ ବଢି ଗଲାଣି ସେଇଥି ପାଇଁ ମୁଁ ଆପଣଙ୍କୁ ଗୋଟେ ଅପସନ୍ ଦେଲି ବେଟ୍ରି ବାଲା ହାଲୋ।
ହଁ ହଁ।
ତ ଆପଣ୍ ଆପଣ ଯେଡେବି ଅଛନ୍ତି ଟିକେ ବାହାର୍କୁ ଆସନ୍ତୁ
ଆଜ୍ଞା ଆଜ୍ଞା କୁହନ୍ତୁ
ଆଉ ମୁଁ କହିଲି ଯେ ମାନେ ଲେଖା ବହୁତୁ ଦାମ୍ ବଢିଗଲାଣି ତ ମାର୍କେଟ୍ ର ସେ କହିବେ ମୁଁ ଆପଣଙ୍କୁ ଗୋଟେ ଅପସନ୍ ଦେଇଥିନି ଯେ ବ୍ୟାଟେରୀ ବାଲା ତାକି ଆପଣଙ୍କର ଯଦି ଇଚ୍ଛା ଅଛି ଡିଜେଲ୍ ବାଲା ତ ଡିଜେଲ ବି ବହୁତ କାର ଅଛି ବାକି ଯଦି ଆପଣ ମୋତେ ପଚାରୁଛନ୍ତି ତ ମୁଁ କହିବି ଅ ଫର୍ଚୁନର ଯଦି ଆଣିବେ ସେଇଟା ବହୁତ ଡିମାଣ୍ଡ ଅଛି ଯେତେ ସବୁମାନେ ମନ୍ତ୍ରୀ ହେରିକା ମାନେ ଯେତିକି ଅଛନ୍ତି ସେ ଫଚୁ଼ନର କାରରେ ହିଁ ଯାଆନ୍ତି।
ମ୍ୟାମ ସେମାନେ ମନ୍ତ୍ରୀ ମାନେ ବୋଲିକି ଫର୍ଚୁନରରେ ଯାଆନ୍ତି ନା ମୁଁ ଆଉ ମୁଁ ସେମିତି ସାଧାରଣ ଲୋକ ମୁଁ ତ ମନ୍ତ୍ରୀ ନୁହେଁ ମୋ ପାଖରେ ଫର୍ଚୁନର କେମିତି ଆସିବ। ତ ଆପଣ ବଜେଟ ଅନୁଯାୟୀ ଗୋଟେ କାର୍ କୁହନ୍ତୁ, ଯେମିତି କିି ମୋ ଫ୍ୟାମିଲିକୁ ନେଇକି ମୁଁ କୁଆଡ଼େ ଯାଇପାରିବି। ମୋତେ ଫର୍ଚୁନର କିମ୍ବା କିଛି ଲାଟେଷ୍ଟ୍ ଦରକାର ନାହିଁ।
ହଉ ତ ଆପଣଙ୍କ ଫାଷ୍ଟ ବଜେଟ୍ ଟା କହିଦିଅନ୍ତେ ମୁଁ ସେଇ ହିସାବ ରେ ଆପଣଙ୍କୁ କହିପାରିବି।
ନାଇଁ ଆପଣ ଖୋଲା ଖୋଲି ଭାବରେ କୁହନ୍ତୁ ବଜେଟ୍ କଥା ସେମିତି ଚିନ୍ତା କରନ୍ତୁନି କିନ୍ତୁ ମତେ ଗୋଟେ ଭଲ କାର୍ ଦରକାର କିନ୍ତୁ ବ୍ରାଣ୍ଡେଡ ଦରକାର ନାହିଁ ମାନେ ଏତେ ବ୍ରାଣ୍ଡେଡ ନୁହେଁ ଯେମିତିକ ଫର୍ଚୁନର, ଅଡି ଏସବୁ ଦରକାର ନାହିଁ।
ଅ ତ ମତେ କୁହନ୍ତୁ ଆପଣଙ୍କୁ ମାନେ ନିଉ କାର୍ ଦରକାର ନା ସେ ସେକେଣ୍ଡ ହ୍ୟାଣ୍ଡ ହେଲେ ବି ଆପଣଙ୍କ ଚଳିବ।
ନିଉ କାର୍ ତ ଦରକାର ବଟ୍ ହଁ ନିଉ କାର ହିଁ ଆଣିବାକୁ ଚାହିଁବି।
ତ ଆପଣଙ୍କ ମନର ଯଦି କିଛି ଅଛି ଆପ କେଉଁ ଗାଡି ତ ଯଦି ପସନ୍ଦ ଥିବ ଆପଣ କହିପାରିବେ ତେ ମୁଁ ତା ସେଇ ବିଷୟରେ କିଛି କହିପାରିବିନି।
ମୁଁ ଏବେ ଆଡଭାଟାଇଜମେଣ୍ଟ ଦେଖିଥିଲି ବି ଯେ ଆକ୍ଟିବା ସୁଝୁ କି ବେଶୀ ଡିମାଣ୍ଡ ରେ ଚାଲିଛି ବହୁତ ଭଲ ତାଙ୍କର ମୋସନ ରହୁଛି। ସବୁ କିଛି ସେଫ ରହୁଛି ତ ତା ବିଷୟରେ କିଛି କହିଲେ ଭଲ ହୁଅନ୍ତା।
ଦେଖନ୍ତୁ ସା ଆପଣ ଯେଟା କହିଲେ ସେଇଟା ହଉଛି ପୁରୁଣା ମଡେଲ୍। ହେଲା ବାକି ଆପଣ ଯେଟା କହିଲେ ଯେ ଯୋଉ କାର ଟା ସେଇଟା ହଉଛି ପୁରୁଣା ମଡେଲ୍ ତାର କିଛି ଗ୍ୟାରେଣ୍ଟି ନାହିଁ ଯେ ଫିକ୍ଚର କାସ୍ ସବୁ ଭଲ ରହିଥିବ ବି ରହିଥିବନି ମୁଁ ଆପଣଙ୍କୁ ଯେଟା କହିନି ଆ କି ଫର୍ଚୁନର କି ଆଉ ସବୁ କାର ସେଇରା ହେନେ ଆପଣଙ୍କର ଟିକେ ପଇସା ଲାଗିବ ବାକି ସେ କାର୍ ସବୁ ଆପଣଙ୍କ ପାଇଁ ଭଲ ରହିବ। ତ ଆପଣଙ୍କ ଯଦି ଏତେ ବଜେଟ୍ ନାହିଁ ତ ଆ ଆପଣଙ୍କ ହିସାବ ରୁ ଯେତିକି ବଜେଟ୍ ଆପଣ ଦିନେ ସୋରୁମ୍ ଯାଇକି ସେଇକ ଯୋଗୁ ଆପଣଙ୍କ ବଜେଟ୍ ଅନୁସାରେ କହିକି ଦେଖନ୍ତୁ।
ଆଜ୍ଞା।
ତଥାପି ଆପଣ କିଛି ସଜେଷ୍ଟ କରନ୍ତୁ ଯେ କୋଉ କମ୍ପାନୀ ର ଗାଡି ଆଣିଲେ ମୋ ପାଇଁ ସୁବିଧା ହବ।
ମାନେ ଆପଣ ଆପଣ କିୟ କିସ ପାଇଁ ଗାଡ଼ି ନେବାକୁ ଚାହୁଁଛନ୍ତି ମାନେ ଫ୍ୟାମିଲି ପାଇଁ ଇ ନା ଆଉ କିଛି ଭଡ଼ା ଦବା ପାଇଁ ନା କଣ ପାଇଁ
ମୁଁ ସେ ଫ୍ୟାମିଲି ମାଟର ରେ ହିଁ ନବା ପାଇଁ ଚାହୁଁଛି ଯେ କୁଆଡେ ସମସ୍ତେ ଗଲା ବେଳକୁ ଅସୁବିଧା ହଉଛି ଆଉ ବା କି ଟାଇମ୍ ରେ ଭଡ଼ା ଦେବି ବୋଲି ଭାବିଛି ଆଉ।
ଯଦି ଆପଣ ଭଡ଼ା ଦବାକୁ ଚାହୁଁଛନ୍ତି ତ ମୁଁ କହମି ତ ବେଶୀ ଉଞ୍ଚା ଦାମ୍ ରେ କି ଗାଡି ନିଅନ୍ତୁନି ମିଡିଲ୍ ର ନୁ ନୁ ନିଅନ୍ତୁ। ତ ମିଡିଲ୍ ର ବି ଏରକ ବହୁତ କାର ଅଛି କି ଅଛି ମାନେ ଯେଗା ନିଉ ଏବେ ବାହାରିଛି। ସେମାନେ ନିୟୁ ନିୟୂ ନିୟୁ ଖୋଲିଛନ୍ତି ବୋଲି ତା ପ୍ରାଇସ ବି କମ ଅଛି। ଫିଚର୍ସ ବି ଭଲ ଅଛି। ଆଉ ଆପଣ ଯଦି ତାକୁ କିଣିବେ ଏବେ ତ ଆପଣଙ୍କୁ କିଛି ଗିଫ୍ଟ ବି ମିଳିପାରେ।
ଆଚ୍ଛା!। ଆଚ୍ଛା!।
ତ ଏବେ ଏ ବହୁତ ନୂଆ ବାହାରିଛି ତ ମୁଁ ସେ ବିଷୟରେ ବେଶୀ କିଛି ଜାଣି ନାଇ। ତ ଆପଣ ଯଦି କହିବେ ମୁଁ ଆପଣଙ୍କୁ ବୁଝିକି କହିବି। କିନ୍ତୁ ବି ଆପଣଙ୍କ ଗୋଟେ ବଜେଟ ଥାଇପାରେ। ସେଇ ଅନୁସାରେ ଆପଣ ମତେ ଯଦି କହିଦେବେ ଏତିକିରୁ ଏତିକି ଭିତରେ ତ ମୁଁ ସେଇ ଅନୁସାରେ ତିଆରି କରିକି ଆପଣଙ୍କୁ ଦିନେ ଜଣେଇବି।
ନର୍ମାଲି ଏ କେତେ ଭିତରେ ପଢିବ ଆପଣଙ୍କ ଅନୁସାରେ?
ଅ ମୁଁ କହିବି ତ ଦେଖନ୍ତୁ ଆ- ଆ ନୂଆ ଗାଡ଼ି ଯଦି ତିରିଶ ରୁ ଚାଳିଶ ହଜାର ତିରିଶ ରୁ ଚାଳିଶ ଲକ୍ଷ ପଡିପାରେ। ଗୋଟେ ଫର୍ଚୁନର ଟେ ଆପଣ ଯଦି କିଣିବେ ପଚାଶ ଲକ୍ଷ ଲକ୍ଷ ଉପରକୁ ପଚାଶ ଲକ୍ଷ ଉପରକୁ ତ ଆପଣ ଯଦି ବେଶୀ ଦାମ ବି ନବାକୁ ଚାହୁଁନାହାନ୍ତି ତ ତିରିଶରୁ ଚାଳିଶ ଲକ୍ଷ ଆପଣଙ୍କ ଗାଡି କିଣିପାରିବେ।
ଆଜ୍ଞା! ଆଜ୍ଞା! ଅ ଅ ମୋ ପାଖରେ ଏବେ ତ ସେତେ ବଜେକ୍ଟ ନାହିଁ। ତ ମୁଁ ଭାବୁଛି କିଛି ଲୋନ କରିକି ଯଦି ହବ ତାହେଲେ ନିହାତି କରିବା ପାଇଁ ଚାହିଁବି ଲୋନ। ଲୋନ୍ ନେଇକି ଆଣିବା ପାଇଁ ଚାହିଁବି।
ଆଜ୍ଞା!। ଲୋନ ବି ଅଛି ଆପଣ ଲୋନ ନେଇକି ବି କରିପାରିବେ ଇ ଏ ଇ ଏମ ଆଇ ବି କରିପାରିବେ। ମନ୍ଥଲି ପେମେଣ୍ଟ ବି କରିପାରିବେ। ତ ଆପଣ ହୁଁ ତ ଆପଣ ଯାଆନ୍ତୁ ସରୁମ୍। ଆଉ ଦେଖନ୍ତୁ ଗାଡି ଆପଣଙ୍କୁ କେଉଁଟା ଭଲ ଲାଗୁଛି କି ଆପଣଙ୍କ ଫ୍ୟାମିଲି କୁ? ନେଇକି ଯାଆନ୍ତୁ। ଆଉ ଦେଖନ୍ତୁ କେଟା ଭଲ ଲାଉଛି ଆଉ ଯଦି ଆପଣଙ୍କ ବଜେଟ ଟିକେ ବେଶୀ ହେଇପାରିବ ତ ଥାର୍ ଟା ବି ଦେଖିପାରିବେ ବାକି ଇ - ଇ ସେଇଟା ଖାଲି ଘର ପାଇଁ ହେଇ ପରିବା। ଆପଣ ତାଙ୍କୁ ଭଡାର ଦେଇପାରିବେନି। ଦେଇବି ଯଦି
ଯଦି ମୁଁ ଗୋଟେ କାର୍ ଆଣିବି ତାକୁ ଭଡାରେ ଦେଇ ପାରିବିନି ଆଉ ମୁଁ ମୁଁ ତ ସବୁଦିନ ଆଉ ଫାମିଲିକୁ ନେଇକି କୁଆଡେ ଯାଉନାହିଁ। ଆଉ ମୁଁ ଅଫିସ ବାଇକ ରେ ଯିବା ଆସିବା କରୁଛି। ତ ଅ ସେଇଟା କେବଳ ଫ୍ୟାମିଲି ପାଇଁ। ଯେତେବେଳେ ବି ଯିବୁ ଆମେ ସେଇ ପାଇଁ ତ ବର୍ଷ ସାରା ତ ଗାଡି ୱେଷ୍ଟ ହବ ନା ରହି ରହିକି। ତ ଯଦି ମୁଁ ଭାବୁଛନ୍ତି ଭଡାରେ ହିଁ ଦେଇଦେବି। ଭଡାରେ ଦେବି। ଆଉ ଯେତେବେଳେ ମୋର ଦରକାର ପଡିବ ସେତେବେଳେ ହିଁ ମୁଁ ଆଣିବି।
ତ ମୁଁ ଆପଣଙ୍କୁ କହିମି ତ ତାନେ ଗୋଟେ ନର୍ମାଲ ସୁଜୁ କି କାର ନେଇ ଆସନ୍ତ। ନହଲେ ଟାଟା ର ନହେଲେ ଟାଟା ବି ନେଇ ଆସନ୍ତୁ। କମ ଦାମ ରୁ ଆପଣଙ୍କ ମାନେ ଯେ ଯେତେବେଳେ ବି ଦରକାର ଘର ବି ୟୁଜ୍ କରିପାରିବେ ଆଉ ଭଡାର ବି ଦେଇପାରିବେ।
ଆଜ୍ଞା
ହଉ ଆଉ ଯଦି କିଛି ପଚାରିବାର ଅଛି ପଚାରନ୍ତୁ?
ପଚାରିବାରେ ତ ସେମିତି କିଛି ନାହିଁ। ହ ମୁଁ ସେଇଥିପାଇଁ ହିଁ କହୁଥିଲି ଯେ ସୁଯୋଗି ମୁଁ ମୁଁ ଭାବୁଛି ଯେ ଏଇ ମୋ ପା ପାଖରେ ଗୋଟେ ହଣ୍ଡା ସରୁମ ଅଛି କଣ ହଣ୍ଡାରେ ଆଣିଲେ ଭଲ ହବ?
ଆଜ୍ଞା ହଣ୍ଡା ବି ଗୋଟେ ଭଲ କମ୍ପାନୀ। ଆପଣ ଆପଣ ଦେଖନ୍ତୁ ଆପଣ ଯାଇକି ଗୋଟେ ସୋରୁମ୍ ଗୋଟେ ନୁହେଁ ଦି, ତିନିଟା ସୋରୁମ୍ ଯାଆନ୍ତୁ। ଦେଖନ୍ତୁ ତାଙ୍କର ମାନେ କାର କେମିତି କେକ କିସ ସର୍ଭିସ। ଆଉ କିଛି ନ୍ୟୂ କାର୍ ବି ଦେଖିବେ ତା-ତାଙ୍କର ମାନେ କିଛି ଯଦି ବାହାରିଥିବ ଗିଫ୍ଟଫ୍ସିସ ତ ସେଇଆ ଦେଖିବେ ସେଇ ଅନୁସାରେ ଆପଣ ଆଣିବେ।
ଆଜ୍ଞା ଆଜ୍ଞା ମୁଁ ମୁଁ ମୁଁ ମୋ ପାଖରେ ଥିବା ସୋରୁମ ମାନଙ୍କୁ ବୁଲି ଯିବି କାଲି ଭାବୁଛି କାଲି ହିଁ ଯିବି ପାଖରେ ହଣ୍ଡା ସୋରୁମ ଗୋଟେ ଅଛି। ମୁଁ ହଣ୍ଡା କାଲି ପ୍ରଥମେ ହଣ୍ଡା ଯାଉଚି ତାପରେ ଅଲଗା କିଛି ଦେଖିବି। ଆଉ ମତେ ଯଦି ଭଲ ଲାଗିଲା ତାହେଲେ ମୁଁ ପୁଣି ଥରେ ନବା ପାଇଁ ଚା ନାଇଁ ନାଇଁ ଆପଣଙ୍କ ସହିତ କନସଲ କରିବା ପାଇଁ ଚେଷ୍ଟା କରିବି। ହୁଁ
ହଉ ତ ଆପଣଙ୍କ ଯଦି ଆଉ କିଛି ଡାଉଟ୍ ଅଛି କହିପାରିବି?
ନାଁ ମୋର ଆଉ କିଛି ଡାଉଟ ନାହିଁ ଅ ଥାଙ୍କଉ ଏତେ ସମୟ ଦେଇଥିବାରୁ। ହଁ ହଁ ଯଦି ମୁଁ ଲୋନ ନେଲି ତ ସେଇ ଯୋଉ ଇ ଏମ ଆଇ ଗୁଡାକ ଇ ଏମ ଆଇ କରିକି ତୁ ଆଣିବି ନା ତ ଇ ଏମ ଆଇ। କରିକି ଆଣିଲେ ମତେ କିଛି ବେଶୀ ଇଣ୍ଟରେଷ୍ଟ ଦବା ପାଇଁ ପଡିବ କି?
ନା ନା ଯଦି ସେଟା ଆପଣ ବ୍ୟାଙ୍କ ରୁ ନେବେ ତ ଆପଣଙ୍କ ବ୍ୟାଙ୍କୁ ଇଣ୍ଟ ହେପାରେ ଆପଣ ଦେଇପାରନ୍ତି, ବାକି ଯଦି ସୋରୁମ ରୁ ନେବେ ଏ ଏମ ଆଇ କରିକି ମନ୍ଥଲି ତ ଆପଣଙ୍କ କିଛି ଇଣ୍ଟରେଷ୍ଟ ଲାଗିବନି।
ଆଚ୍ଛା ଆଚ୍ଛା ହଁ ଠିକ ଅଛି ଠିକ୍ ଅଛି ତାହେଲେ ମୁଁ କାଲି ହିଁ ଯାଉଚି। ଏ ନିଅର ବାଲେଶ୍ଵର ନିଅର ଯୋଉଠି ବି ହଉ ମୁଁ ଏଇଠି ଦେଖିବି। ହୋଣ୍ଡା ସୋରୁମ୍ କାଲି ପାଖରେ ଅଛି ହଣ୍ଡା ସରୁମ୍ ତ ମୁଁ ଭାବୁଥିଲି ଆପଣ ଆସିକି ଟିକେ ଦେଖିଲେ ଭଲ ହୁଅନ୍ତା?
ହଉ ଯଦି ଆପଣ କହିବେ ତ ମୁଁ ଆପଣ କହିଦେବେ ମତେ କାଲି ଆଉଥରେ ଦେନ ଆମେ ଯାଇକି ଦେଖିବା ଦାନେ ମୁଁ ଆପଣଙ୍କୁ ସେଇଟ୍ ହେଇକି ସଜେଷ୍ଟ କରିପାରିବି ଯେ ଆପଣଙ୍କ ପାଇଁ କେଇଟା ଭଲ ରହିବ, କିଏ ବେଶୀ ଦାମ କହୁ ନାହିଁ ତ ଆପଣ ଯଦି କହିବେ ତାହେଲେ ଆମେ କାରିକି ଯାଇକି ଦେଖିପାରିବା?
ହଁ ହଁ ମୁଁ କାଲି ଆପଣଙ୍କୁ ଆଉ ଥରେ କଲ୍ କରିବି ତ ଆପଣ ମତେ ଆପଣ ମୋ ସହିତ ଯିବେ ସେଟା।
ଆଉ ମାନେ ଦିଗା
ହ
ହଉ ତ ଆପଣ କାଲି କେତେବେଳେ ଯିବେ?
ମୁଁ ଭାବୁଚି କାଲି ଦଶଟା ବେଳେ ବାହାରିବି ଆଉ।
ହଉ ଆଉ କିଛି ଡାଉଟ୍ ଅଛି କି?
ନାଇଁ ନାଇଁ ମୋର ଆଉ କିଛି ଡାଉଟ୍ ନାହିଁ ଆଉ କାଲି ଦେଖାହବା ତାହେଲେ ଆଉ।
ଆଜ୍ଞା ଆଉ ସୋରୁମ୍ ଶୁଣନ୍ତୁ। ଆପଣ ଟିକିଏ ଗେଟ ଅଛନ୍ତି ବାହାରକୁ ଆସନ୍ତୁ।
ଆଜ୍ଞା ଆଜ୍ଞା କୁହନ୍ତୁ।
ମୁଁ କହୁଥିଲିଯେ ଆପଣ ଗାଡଟା ଆଣିବେ ତାର ମାନେ କିଛି ଫିଉଚର ଖୋଜୁଛନ୍ତିକି କାହିଁକି ସବୁ ବ୍ୟାଚର କିଛିନା କିଛି ଫ୍ରିଉଚର୍ସ ଥାଏ।
ନାଇଁ ନାଇଁ ମୁଁ କିଛିଟା ଅନଲାଇନ ରେ ସର୍ଚ୍ଚ କରିଥିଲି ମତେ କିଛିଟା ସ ଫିଉଚର ବିଷୟରେ ଜଣାଅଛି। ତ ମୁଁ ଭାବୁଛି ଗାଡି ଦେଖି ସାରିକି ମୁଁ ତ ଯାହା ଫିଉଚର କହିବି ଆଉ ଜଣେ ହବନି। ଆଉ ମୁଁ କାଲି ସୋରୁମ ଗଲେ ତାଙ୍କ ପାଖରୁ ଫିଉଚର ଜାଣିବି ଯେ କଣ କଣ ଅଛି କଣ ନାହିଁ ସେଇଠୁ ଫିକ୍ସ? ଫେରବି ଭାବୁଛି।
ହଉ ଆଜ୍ଞା ଆପଣ କାଲି ଯାଆନ୍ତୁ ଦେଖ ଦେଖନ୍ତୁ ତାପରେ ମତେ ଜଣେଇବେ। ଆଞା ଆଜ୍ଞା ରଖୁଛି।
ଆଜ୍ଞା ରଖୁଛି।